ହ୍ୟାଲୋ।
କଣ କରୁଚନ୍ତି?
ଏଇ ବସିଛି ଟିକେ ଆଉ କଣ କରିବା ତମେ କଣ କରୁଚ?
ହଁ ମୁଁ ବି ସେମିତି ହିଁ ବସିଥିଲି ଆଉ କୁଆଡେ ବୁଲା ବୁଲି ହେଲାଣି ନା ହେଇନି ମଁ।
ଖରା ପାଇଁ ତ କ ସତ କହିବାକୁ ଗଲେ ଦିନରେ କୁଆଡ଼େ ବୁଲିବାକୁ ଯାଇପାରୁନି। ଏଇ ସନ୍ଧ୍ୟା ହେଲେ ଟିକେ ଆମ ପାଖ ମାର୍କେଟ ଟିକେ ବୁଲି ଆସିବା କଥା ଆଉ।
ଡେଲି ମାର୍କେଟ ବୁଲି ବୁଲି ସତରେ ଆପଣଙ୍କୁ ବିଯାର ଲାଗୁନି ନା।
ବିଜାର ଲାଗିଲେ ଆଉ କଣ କରିବା କହୁନାହାନ୍ତି ଘର ପାଖରେ ଯାହା ଅଛି ସେଇଟା ହିଁ ବୁଲିବାକୁ ପୋଡ଼ୁଚି ଆଉ ଯୋଉ ପ୍ରକାର ଗରମ ହୋଉଚି କୁଆଡ଼େ ବାହାରକୁ ବି ଯାଇପାରୁନି।
ଆଜ୍ଞା ମୁଁ ବି ତ ସେମିତି ହିଁ ମାନେ ଯେହେତୁ ପଢା ପଢି ଏ ସବୁ ଭିତରେ ଟିକେ ରହିଗଲି ବ୍ୟସ୍ତତା ଭିତରେ ତ କୁଆଡେ ଯାଇନଥିଲି ମୁଁ ପ୍ରଥମେ ଏବେ ଖରା ଛୁଟି ହୋଉ ହୋଉ ମୁଁ ପ୍ରଥମେ ହେ ମାମୁଁ ଘରକୁ ଯାଇକି ଫାଷ୍ଟ ମୋ ଗାଁ ରେ ହିଁ ଚଳିକି ଆସିଥିଲି ଗୋଟେ ପନ୍ଦରରୁ କୋଡିଏ ଦିନି ମନ ଶାନ୍ତି କରିକି କାହିଁକିନା ଆପଣ ଦେଖିବେ ମାନେ ଇଏ ସହରୀ ଜୀବନଠୁ ଆମର ଗାଁ ରେ ଯେତେବେଳେ ଆମେ ଚଳୁଚନ୍ତି ବୋହୁତ ଶାନ୍ତି ଲାଗେ ଗାଁ ର ଖାଦ୍ୟପେୟ ହୋଉ ବେଶଭୂଷ ହୋଉ କିମ୍ବା କିଛି ନା ଚାଲିଚଲଣି ସତରେ ବୋହୁତ ନିଆରା ଯୋଉଟା କି ବୋହୁତ ଶାନ୍ତିପୂର୍ଣ୍ଣ ମଧ୍ୟ ରହିଚି। ଯୋଉଟା କି ଆମ ସହରରେ ସେଇଟା ମତେ ଜମା ବି ଶାନ୍ତି ଲାଗେନି ଆଉ ହେଇଚି କଣ ଘରେ ଆମେ ରହିଲି। ଯିଏ ଯା ଘରେ କିଏ ବି ଆସୁନାହାନ୍ତି। ସହରରେ ମାନେ ଆପଣ ନିଜେ ଦେଖନ୍ତୁ ଆପଣଙ୍କ ଘରକୁ କିଏ ଆସିବାର ନାହିଁ କି ଆପଣ ବି କାହା ଘରକୁ ଯିବାର ନାହିଁ।
କାଇଁ ଯାଇ ତ ହୋଉନି ଆଉ ଆଉ ଜାଣିଚନ୍ତି ନା ଏବେ ଏବେ ଖରା ଦିନରେ କିଏ ଯଦି ଘରକୁ ଗେଷ୍ଟ ଆସିଲେ ବି ଲାଗୁଚି କି ଏ ଭାଇ ଖରାଟାରେ କାଇଁକି ଆସିଲେ ମାନେ ଯିଏ ବି ଅତିଥି ଆସିଲେ ତମେ ତ ଅତିଥି ସତ୍କାର କରିବ ହିଁ କରିବ।
ନିହାତି କିନ୍ତୁ ଆପଣ ବିଶ୍ଵାସ କରିବେନି ଗାଁରେ ଯୋଉଡା କି ଅ ଗାଁରେ ମାନେ ସବୁବେଳେ ସମସ୍ତଙ୍କ ଘରକୁ ସାଇ ପଡିଶା ମାନେ ଯିବା ଆସିବାର ରୁହେ। ସମସ୍ତଙ୍କ ଭିତରେ ଭାତୃଭାବ ର ରୁହେ ସମ ଆଉ ଏଇ ଏଠି ଆମେ ସମସ୍ତେ କଣ ଜାଣିଚନ୍ତି ଅଙ୍କଲ ଆଣ୍ଟି କରିକି ଆମେ ଡ଼ାକୁ କିନ୍ତୁ ସେଇଟା ଗାଁ ରେ ମାମୁଁ ମଉସା ସେଇୟା ସେଇୟା ଆମର ମାନେ ର ତ ସମ୍ପର୍କ ନଥିଲେ ମଧ୍ୟ ହୃଦୟର ଯୋଉ ସମ୍ପ ଯୋଉ ଆମର ବାହାରେ ସେଇଟା ତ ବୋ ହୁତ ସୁନ୍ଦର ମାନେ କାହା ଘରେ ତରକାରୀ ଟିକେ ହେଇଥିବ ସେ ଆଣିକି ଦେଇଥିବେ କିଛି ନିହାତି ବୋହୁତ ଭଲ ଲାଗେ ଆଉ ଯେତେବେଳେ ଆମେ ଏଠି ଭାବୁଚ ନ୍ତି ଅ ଏଇ ଗରମ ହୋଉଚି କଣ ପାଇଁ ଏତେ କୁଣିଆ ଆସ ଭଲ ଲାଗୁନି ଆମକୁ ଏ ସି ଗୋଟେ ନିହାତି ଦରକାର କୁଲର ଦରକାର କିନ୍ତୁ ଗାଁ ରେ କଣ। ପିଲାମାନେ ଏକାଠି ହେଇଗଲେ ଦିନ ଘଣ୍ଟେ ଦିଟା ହେଇଗଲା ସମସ୍ତେ ଗାଁରେ ରହିଲେ ମାନେ ଜି ଯାହା ଘରେ ଯଦି ଖାଇ ପିକି ବାପା ମା ଶୋଇଲେ ପିଲାମାନେେ ଏକାଠି ହେଇ ଯିବେ। ଯିବେହାରି ଆମ୍ବ ବାଡିକୁ ଆମ୍ବ ତୋଳିକି ଆଣିବେ ସେଇଆ। ତେନ୍ତୁଳି ବି ହେଇଥିବ ତେନ୍ତୁଳି ଆଣିକି ଖାଆନ୍ତି ସେଇଆ। ତାସ ଖେଳନ୍ତି ମାନେ ଯୋଉ ଆମ୍ବ ଗଛ ମୂଳେ ଏ ସବୁ ଗଛ ମୂଳରେ ଖେଳନ୍ତି ବସନ୍ତି ଉଠନ୍ତି ବିଶ୍ୱାସ କରନ୍ତୁ ତାର ଯୋଉ ମଜା ଟା ନା ବୋହୁତ ନିଆରା ମାନେ ଏତେ ଆତ୍ମା ତୃପ୍ତି ହୁଏ।
ପ୍ରାକୃତିକ ଆମେ ଯେ କଣ ଏସି ଏସିରେ ସବୁ ଯେତିକି କୃତ୍ରିମ ପବନ ତାପରେ ପ୍ରାକୃତିକ ପବନ ଯୋଉଟା ଦେହ ପାଇଁ ବି ବୋହୁତ ଭଲ।
ବୋହୁତ ଭଲ ମାନେ ଆପଣ କଣ ଏଇଠୀ ଆପଣ ଖାଇବାରେ ବି ଦେଖନ୍ତୁ ଖାଦ୍ୟପେୟରେ ଯେମିତି କିି ଆପଣ ଏବେ ଆମିଷ ଖାଇବେ। ଆମର ଏଇଠି ସହରରେ ମାଛ ଚାଷ କୋଉଠି ହୋ ଉଚି ହେବାର ତ ନାହିଁ। ତ ଆମର ଯାହାବି ଆସୁଚି ସବୁ ସେଇ ବରଫ। ଦିଆ ମାଛ ତ ସେଇଟା ଖାଇକି ଆମେ ନିହାତି ସେଇଟା ତ କହିବାନି ଖରାପ ବୋଲି। କିନ୍ତୁ ବରଫ ଦିଆ ମାଛ ଖାଇବା ଆଉ ଗୋଟେ ଫ୍ରେଶ ମାଛ ସଜ ମାସଟା ପୋଖରିରୁ ଧରାହବା।
ବରଫ ସହିତ ପୁଣିସେ କେମିକାଲରେ ଯୋଉ ପ୍ରିଜର୍ଭେଟିଭ୍ ଦିଆହୋଉଚି ସେ କେମିକାଲ କେମିକାଲ ଟା ମିଶିବା ଯୋଗୁଁ ସିଏ ରୋହୁଚି ମାନେ ସତେଜ ତ ରୋହୁନି କିନ୍ତୁ ଆମକୁ ସତେଜ ଦେଖାଯାଉଛି।
ଆଜ୍ଞା କିନ୍ତୁ ସେଇଟା ହଉଛି ଆମ ଦେହ ପାଇଁ ଖରାପ। କିନ୍ତୁ ଗୋଟେ ପୋଖରୀର ସାଙ୍ଗେ ସାଙ୍ଗେ ମାଛ ଧରିକି ଆଣିକି ତାକୁ ରନ୍ଧା ହବ। ବିଶ୍ଵାସ କରନ୍ତୁ ତାର ଯୋଉ ଟେଷ୍ଟ ଥାଏ ସତରେ ଗାଁ ର ତାପରେ। ଚୁଲିରେ ରୋଷେଇ ଖାଇବେ ମାନେ।
ଆଉ ଆଉ ତା ଛଡ଼ା ଏଟା ଏଇଟା ଜାଣିଛ ନା। ମାନେ ଆମର ଯୋଉ ଗାଁ ମାନଙ୍କର ଯୋଉ ପଖାଳ କରନ୍ତି ମାଟି ହାଣ୍ଡିରେ।
ହୁଁ, ବହୁତ ସାରା ଥଣ୍ଡା ବି ରିବ ଆଉ ତାର ଗୋଟେ ବାସ୍ନା ବି ବହୁତ ଅଲଗା ଆସେ।
ପୁରା ମାଟି ସହିତ ସେଇଟା କନେକ୍ଟ ହେଇକି ଥାଏ ନା ତ ମାନେ ଦେହ ପାଇଁ ବି ଭଲ ସେଇିଟା। ଆଉ ଆମେ କଣ ଆମେ ସବୁ ଷ୍ଟିଲ୍ ବାସନରେ ରୋଷେଇ କ କରୁୁ? ମାନେ ଷ୍ଟିଲ୍ଟା କଣ ଦେହ ପାଇଁ ଭଲ କି ସେ ଲୁହା ମିଶା ଜିନିଷ? ମାନେ ଏମିତି କି ଯେତିକି ସବୁ ପୁରୁଣା ଲୋକ ମାନେ ବେଶୀ ବୁଢ଼ାବୁଢ଼ୀ ଲୋକ ଯୋଉ ସେମାନେ କେବେ ଏଇ ଜିନିଷକୁ ପସନ୍ଦ କରିବେନି ମାନେ ଷ୍ଟିଲ୍ ଥାଳିରେ ଖାଇବା ଏସବୁ, ସେମାନେ ଖାଇବେ କଂସା ଯେଉଁ କଂସା କଂସା
ହଁ, ସେଇ ମୋ ଆଈ ତ ଆଜି ଯାଏଁ ମୋ ଆଈ ଆଜି ଯାଏ ସେଇ ଯୋଉ କଂସା ଟାଇପ୍ ର ସେଇ ବେଲାରେ ହିଁ ସେ ଭାତ ଖାଏ। ସେ ଅଲଗା ଷ୍ଟିଲ୍ ବେଲା ତାକୁ ଭଲ ଲାଗେନି।
ଏ ଥାଳିରେ ଭାତ ଖାଇବେ, ଆଉ ଏ ଯେଉଁ ଷ୍ଟିଲରେ ମାନେ ମୁଁ ମୋ ଅଜାଙ୍କ କଥା କହୁଚି ଆଜିକାଲି ଆଉ ସେ କଂସା ଜିନିଷଟା ନାହିଁ ଲୋପ ପାଇଗଲାଣି। ଏବେ ମାନେ ଆମେ ସବୁ ମଡ଼ର୍ଣ୍ଣ ହେଇଗଲେ ଆମେ ଏବେ ଫାଇବରରେ ଖାଉଚେ ଆମେ ଷ୍ଟିଲ୍ ରେ ଖାଉଚେ। ତ ମୋ ଅଜା ସବୁବେଳେ କହିବେ ଏଇଟା କଣ ଷ୍ଟିଲ୍ ଏଇଟା ତମେ ଲୁହାରେ ଖାଉଚ। ଏବେ ତମେ ଖାଅ କଂସାରେ ଖାଅ, ଆ ମାନେ ସେ ସେତେବେଳ ସମୟରେ ମାନେ ମୋ ଅଜା କୁହନ୍ତି ଯେ କଂସାରେ ଯୋଉମାନଙ୍କ ଘରେ କଂସା ବାସନ ବହୁତ୍ ଅଧିକ ଥାଏ ମାନେ ତାଙ୍କୁ ଧନୀ ଗୋଷ୍ଠୀରେ ନିଆ ହଉଥିଲା। କିନ୍ତୁ ଆଜିକା ଡେଟ୍ ରେ ଯାହା ପାଖେରେ ଫାଇବରରେ ରହିଲା ବାସନ ତାକୁ କୁହାହଉଛି ଧନୀ।
ଧନୀ ମାନେ ଭାବନ୍ତୁ ଯୁଗ କୁଆଡେ ଯାଇକି ପହଞ୍ଚି
ସେଇ-ସେଇ-ସେ।
କିନ୍ତୁ ଆପଣ ସବୁଥିରେ ଦେଖିବେ ଖାଇବାରେ ବି ମାନେ ଆମେ ଏବେ ଘରେ ବନଉଛନ୍ତି ଯୋଉ ପିଠା ଟା ଯେତିକି ବାସ୍ନା ନଥାଏ ଯଦି ସେଟା ଆମେ ଗାଁ ରେ ବନଉଛନ୍ତି। ସେଟା ଚୁଲି ରେ ବନାଉଛନ୍ତି ମାନେ ତାର ବାସ୍ ନାଟା ସେ କାକାର ପିଠା ବି ହଉନା କାହିଁକି ତାର ଏ ତେ ସୁନ୍ଦର ବାସ୍ନା ଥାଏ, ଆଉ ତାପରେ ସେତେବେଳେ କଣ ନା ଏବେ ଆପଣ ଦେଖନ୍ତୁ ପୋଡପିଠା ଆମେ ଜାଣିଛନ୍ତି କେବଳ ପ୍ରେସର କୁ କରରେ ହଁ ପୋଡପିଠା।
ହଁ, ନାଇଁ ସେଟାକୁ ଚୁଲିରେ ପତ୍ର ଦେଇକିନା ମାନେ, କଡ଼େଇ ବସିବ, ପତ୍ର ବସିବ
ଆଜ୍ଞା ତା ଉପରେ ଯୋଉ ନିଆଁ ଯାକ ଦିଆଯିବ, ମାନେ ସତରେ ସେଇ ପୋଡ ପିଠାଟା ଆଜ୍ଞା ସେଇ ଯୋଉ ପି ପିଠାର ଯୋଉ ବାସ୍ନା ଯୋଉ ଟଷ୍ଟ ସେଇଟା ଆପଣ ଏବେ ଆପଣ ସହରରେ ପାଇବେନି। ମାନେ ଏତେ ଆଉ ସେଇ ଗାଁ ର ମାଟିର ବାସ୍ନା ପବନ୍ ସତରେ ବହୁତ୍ ନିଆରା। ମାନେ ମୁଁ ଏବେ ପନ୍ଦର ଦିନ କୋଡିଏ ଦିନ ରହିକି ଆସିଲି। ମତେ ଏତେ ଶାନ୍ତି ଲାଗିଲା ମୁ କହିଲି ଯାହାଉ ପ୍ରଭୁ ମତେ କିଛି କୁଆଡେ ବୁଲେଇବା ଦରକାର ନାହିଁ।
ହଁ ଏ ନା ସତ କଥା ଯଦି କଣ କହିଲେ ଯେ ଆମେ ଆମେ କଣ ଲୋ ସମସ୍ତଙ୍କ କଥା କହୁଚି ଲୋକଙ୍କର ଚିନ୍ତାଧାରା ଯେ ନା ଆମେ ଏ ସହରକୁ ଯିବା ସେ ସହରକୁ ଯିବା ଲୋକ ତ ମାନେ ବି ଦେଶ ବୁଲିବା ପାଇଁ ଯାଉଚନ୍ତି କିନ୍ତୁ ନିଜ ନିଜ ଆଖପାଖ ଗାଁରେ ହିଁ ଏତେ ଏତେ ସୁନ୍ଦର ଜିନିଷ ଥାଉଚି ଆମେ ସେଇଗୁଡ଼ାକ ମିସ୍ କରିଦଉଚୁ ଆଉ ଆମେ ବିଦେଶ ହଁ ଆମେ ବିଦେଶ ବୁଲିକି କେବଳ ବିଦେଶର ଅର୍ଥନୀତିକୁ ସିନା ତା କୁ ଇନକ୍ରିଜ୍ କରଉଚୁ କିନ୍ତୁ ଆମର ଯୋଉ ପା ଆଖପାଖରେ ଯେଉଁ ଗାଁ ଗୁଡ଼ାକ ଅଛି ତାର ସୌନ୍ଦର୍ଯ୍ୟଟାକୁ ଆମେ ଉପଭୋଗ କରିପାରୁନେ।
ନିହାତି ଆପଣ ଦେଖନ୍ତୁ ମାନେ ଭାତୃଭାବ ବି ମାନେ ଭାଇଚାରାଟା ଏତେ ସୁନ୍ଦର ଥାଏ ଗାଁରେ ଏବେ ଆମେ ଯଦି ମାର୍କେଟରେ ଆମେ ଯୋଉଠି ଘର ଏବେ କରିକି ରହୁଚନ୍ତି ସହରରେ, ଆମେ ଏଇନା ରାସ୍ତାରେ ଯାଉ ଆମକୁ କିଏ ପଚାରିବେନି ହଁ ସେ ତାର ସେ ଯାଉଚି ତ ଯାଉଚି କିନ୍ତୁ ଆପଣ ସେ ଯେତେବେଳେ ଗାଁ ଦାଣ୍ଡ ମଝିରେ ଯାଉଥିବେ ମାନେ କୋଉଡା ଦୋକାନକୁୁ ଯାଉ ଥିବେ କଣ କରୁଥିବେ କି କାହା ପାଖକୁ ଯାଉଥିବେ। ଜଣେ ଦାଣ୍ଡରେ ବସିଥିବ ସେ କହିବ ଏ ଝିଅ କୁଆଡେ ଯାଉଚୁ କଣ ଖାଇଚୁ।
ହଁ।
ନହେଲେ ଏଇଟା ଖାଇଦବୁ ସେଇଟା ଖାଇଦବୁ। ସେମାନଙ୍କର ସେ ଯୋଉ ସ୍ନେହ ଭଲ ପାଇବାର ନା ସେଥିରେ ଗୋଟେ ଅଲଗା ମାନେ ସତରେ ବହୁତ୍ ଅଲଗା ଗୋଟେ ଅନୁଭୂତି ଲାଗେ ଅନୁଭବ ଲାଗେ ଯେ ନାଇଁ ସେ ବି ମତେ ବହୁତ୍ ଭଲ ପାଆନ୍ତି। କିନ୍ତୁ ଏଇଠି କଣ କେବଳ ବାପା ମା ଆଉ ଘର ଲୋକଙ୍କ ଛଡା କିଏ ଆପଣଙ୍କୁ ଭଲ ପାଇବା ଦେଇପାରିବେନି। ସେୟା ମାନେ ସେଇ ଯୋଉ କେବଳ ସେଇ ଯୋଉ କୁହନ୍ତିନି ଭଲ ପାଇବାରେ ହିଁ ପେଟ ପୁରିଯାଏ ତ ଏଇଭଳିଆ ମାନେ ସେମାନଙ୍କ ପାଖରେ ନଥାଏ ପନ୍ଦର କୋଡିଏ ଟା ଆଇଟମ କରିକି ସେମାନେ ଖାଇବା ପାଇଁ ସେମାନେ ସକ୍ଷମ ନୁହନ୍ତି। ସେଇ ଗୋଟେ ଦିଇଟା ଖାଇଲେ ବି ସେମାନେ ସମସ୍ତଙ୍କୁ ଡାକିଥିବେ ଆସ ଆଜି ଖାଇଦେବା ମିଶିକି। ଆଜି ଆସେ ଆମ ଘରେ ଖାଇଦବୁ ସେଏ ଆଜି କହିବ ଆମ ଘରେ ଖାଇଦବୁ। ଏଇ ଯୋଉ ଭଲ ପାଇବାଟା ସେଇଟା ଆମ ସହରରେ ନାହିଁ।
ସେଇଟା ଠିକ କଥା କହିଲ ଏଠିତମାନେ ସହରରେ କଣ କହିଲେ ଖାଲି ତୁମେ ଯଦି କିଛି ଅସୁବିଧା ବି ଗୋଟେ ହେଇଛି ନା ଜଣଙ୍କ ପାଖକୁ ଯଦି ସାହାଯ୍ୟ ପାଇଁ ବି ଯିବ ସେ ଦେଖିଲେ ମାନେ ସେ ଦେଖୁ ଦେଖୁ ଭାବିଦବ ଏଇଏ ଗୋଟେ କଣ ପାଇଁ ଆସିଥିଲା ମାନେ ଏଇ ଭାଳିଆ ଚିନ୍ତା ଧାରା କିନ୍ତୁ
ହଁ ମୋର ଏଇଠି କାମ ଅଛି ମୋର ସେଇଠି କାମ ଅଛି ତ ମୁଁ ଏବେ ଯାଇପାରିବିନି।
ହଁ ବାସ୍ ବାସ୍ ବାସ୍।
କିନ୍ତୁ ଆପଣ ଗାଁ ରେ ଦେଖିବେ କିନ୍ତୁ ସେଇଭଳିଆ ନାଇଁ ଗାଁ ରେ ଯେ ଏତେ କାମ ଥିଲେ ବି ଯଦି ଜଣଙ୍କର ଦେହ ଖରାପ ହଉଛି ତା ପାଇଁ ପୁରା ସମ୍ପୂର୍ଣ୍ଣ ଗାଁ ଟା ଉଠି ଯାଆନ୍ତି ଗ୍ରୋଭମେଣ୍ଟ ମେଡିକାଲ କୁ ଯେ ନାଇଁ ଭଲ ହବା ଦରକାର ସେ ଲୋକଟା କେମିତି ସେ କେମିତି ଯଦି ଜଣଙ୍କ ପାଖରେ ପଇସା ବି ନାହିଁ କିଛି ମାନେ ଅସୁବିଧା ଅଛି ନିହାତି ତାକୁ ମଧ୍ୟୟ ମାନେ ଆର୍ଥିକ ସ୍ତରରେ ମଧ୍ୟୟ ମାନେ ସହାୟତା
ଦେଖୁନାହାନ୍ତି ଦେଖନ୍ତୁ ଏଇ ଗୋଟେ ମାନେ ସାଧାରଣ କଥା ଗୋଟେ ସହରର କାହାର ଯଦି ମୃତ୍ୟୁ ହୋଇଯାଉଛି ସେ ମାନେ ଯାହା ଘରେ ଘଟଣାଟା ଘଟିଥିବ ସିଏ ଯିବ ପାଞ୍ଚଟା ଘର ଡାକିବା ପାଇଁ। ଆଉ ଟିକେ ଆସ ଟିକେ ମାନେ ସମସ୍ତେ ଟିକେ ସାଙ୍ଗ ହେଇକି ଯିବ ହେଲା କିନ୍ତୁ ଗାଁରେ ଯଦି ଏମିତି ଅସୁବିଧା ପଡ଼ିଲା କିଏ କାହାକୁ ଡାକିବାକୁ ଯାଆନ୍ତି ଲୋକ ଲୋକ ପଳେଇ ଆସନ୍ତି ମାନେ ଲୋକ ସେ ତାଙ୍କ ଅସୁବିଧାରେ କାନ୍ନ୍ଦିବା ପାଇଁ ପଳେଇ ଆସନ୍ତି।
ସତରେ ମାନେ ଆପଣ ନିଜେ ମାନେ ଆପଣ ତ ନିଜେ ବି ଜାଣିଛନ୍ତି। ଯେ ଆମର ଏଇ ସହରରେ ଯୋଉ ଭଲ ପାଇବା ଏଇ ଯୋଉ ଭାତୃଭାବ ନାହିଁ। ସେଇଟା ଗାଁ ରେ ହିଁ ରହିଛି ଆଉ ସେଇ ଆମେ ସିନା ଆଜିକାଲି ସମସ୍ତେ ଜୀବିକା ପାଇଁ ବୋଲି ସମସ୍ତେ ସହରାଭିମୁଖୀ ହେଉଛନ୍ତି। ଏଇ ସବୁ ଗୁଡିକ ହେବା ଦ୍ଵାରା ଆମେ ଆମ ନିଜ ଅସ୍ତିତ୍ଵ କୁ ମଧ୍ୟ ହରଉଚ ଚନ୍ତି ନିଜ ଭଲ ପାଇବାକୁ ସ୍ନେହକୁ ଆମେ ହରଉଚନ୍ତି ଆମେ ମାନ କିଛି ପର୍ବ ଆପଣ ଦେଖନ୍ତୁ ଗାଁ ରେ ରହିବେ ବିଭିନ୍ନ ପ୍ରକାର ପର୍ବପର୍ବାଣି ମଧ୍ୟ ଜାଣିପାରିବେ। କିନ୍ତୁ ସେଇଟା ଆପଣ ଯଦି ମାନେ ସହରରେ ରହୁଚନ୍ତି କଣ ହେଲା ଆଜି କେବଳ ଏତିକି ଜାଣିବେ ଆଜି ହୋଉଚି ରବିବାର ଆଜି ହୋଉଚି ବୁଧବାର ଶୁକ୍ରବାର ଆଜି ଆମିଷ ଆଣ କରିକି ଖାଅ ରୁହ। ଭଲ ଲାଗେ ଆଜି ଚାକିରି ଛୁଟି ଅଛି ମାର୍କେଟ ଚାଲ ବୁଲିକି ଆସ ସେଇୟା। ପାର୍କ ଚାଲ ବୁଲି ଚାଲ ଏଇୟା ହିଁ ରହିଲା ଆମର ମାନେ କାମ କିନ୍ତୁ ଗାଁ ରେ ରହିଲେ କଣ ନାଇଁ ଆଜି ହୋଉଛି ଅମାବାସ୍ୟା ଆଜି ସଂକ୍ରାନ୍ତି ଆଛି ଏଇ ପର୍ବ ଆଜି ସେଥିରେ ପିଠା ହୁଏ ସେଇଥିରେ ହୁଏ ମାନେ ବିଭିନ୍ନ ପ୍ରକାର ପ୍ରକାର ଗୋଟେ ମାନେ ଜ୍ଞାନ ଟା ମଧ୍ୟ ବୃଦ୍ଧି ହୁଏ ନିଜ ଭିତରେ। କିନ୍ତୁ କଣ କରିବା ଦିନକୁ ଦିନ ମାନେ ଆଜିକି ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଲେଣି। ତଥାପି ମଧ୍ୟ ଆମର ଅ ନିଜସ୍ୱ ବୁଦ୍ଧି ଜ୍ଞାନ ଯଦି ଆମେ ବି ରହୁଛେ ଆଧୁନିକ ସ୍ତରରେ କିନ୍ତୁ ତା ସହିତ ବି ଆମେ ଆମ ପରମ୍ପରାକୁ ମଧ୍ୟ ଜାବୁଡି ରଖିବା ଉଚିତ୍ କିନ୍ତୁ ଯୋଉଡା ଆଜି ଆମ ପାଖରେ ଅ ଅଭାବ ହେଇଗଲାଣି ଲୋକ
ହଁ ହଁ ଯାହା କହିଲେ ଠିକ୍ କଥା କହିଲେ। ସେଇ ଜିନିଷକୁ ସେଇ ଜିନିଷକୁ କୁ ଆମେ ମାନେ ସମସ୍ତେ ସେଥିପାଇଁ ଆମେ ସକ୍ରିୟ ହେବା ଦରକାର।
ନିହାତି ଚେଷ୍ଟା କରିବା କିଭଳି ଭାବରେ ସେଇ ସବୁ ଭାଇଚାରା ପରମ୍ପରା କୁ ମଧ୍ୟ କିଭଳି ଭାବେ ଆମେ ଜାବୁଡି ରଖିପାରିବା। ତ ନିହାତି ଭାବେ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଖୁସି ଲାଗିଲା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା।